ଏମିତି କଲା ଏ ଯଉ ଉଠେଇଲା ପରେ
କଣ ହେଲା କି?
ଟାଇମ ଟିକେ ଲେଟ୍ ହେଲା।
ହଁ, ପରା ଲେଟ୍ ହେଇଗଲା ମୁଁ କହିଲୁ ଉଠୋଉନୁ କଣ ପାଇଁ ଯେ?
ତୋର ହେଇଗଲା ନଅଟା?
ହଁ,
ଆଉ ଏଇ ଗୋଟାକ କରିକି ଦେଖେ ଦେଖିଆ କଣ ହଉଛି ଆଉ?
ହୁଁ,
ହଁ, ହଁ,
ପରେ ଯୋଉ ଟାସ୍କରା ଆସିବ ଟିକେ ଭଲ ଆସିପାରେ।
କଣ, କଣ?
ୟା ପରେ ଯୋଉରା ଆସିବ ଟିକେ ଭଲ ଆସିପାରେ ସେରା ନି ନିଜେ ନିଜେ କରିବ।
ୟା ପରେ ଯୋଉଟା ଆସିବ ନିଜେ ନିଜ କରିବ ମାନେ ଏ ଫଟୋ ଗୁରା କି ଆଉ?
ହଁ, ହଁ, ଆଉଗୁରେ ଖାଲି ଲେଖିବ ଶୁଣିକି, ସେ ଯାହା କହୁଛି ଲେଖିବ।
ହୁଁ,
ଅ ଲେଖା, ପଢ଼ା କାମ।
କୋଉଥିରେ ସେ କୋଉଥିରେ କହିବ?
ସେଇଠି ତ ଦବ ଯେମିତି ଇରା ଆସେ ଯେମିତି କରିବା ପାଇଁ ସେମିତି ଆଉ ଗୋଟେ ଆସିବ।
ଓ ହୋ!
ତୁ ବେନକାନୀ ଘର ଛାତ ଉପୁରୁ ଟିକେ ଦେଖେ?
ଦେଖିଚି ମୁ କ୍ୟାମେରା କିଏ ଧରିଛନ୍ତି?
କ୍ୟାମରା କେଜାଣି ପୂଜା ନାନି ହେରା ଅଛନ୍ତି। ତପୁନା ହେରିକା ଅଛନ୍ତି।
ସେ ବାଇଆଣୀ ଭଳିଆ ହଉଚନ୍ତି।
ହୁ ହୁଁ
ହେ ମନେ ମନେ ତ ବୁଲୁଛନ୍ତି?
ହୁଁ ହଁ, ରିଲ କରୁନାହାଁନ୍ତି ବୋଧେ?
ଏମାନେ ଖେଳୁଛନ୍ତି ନା ଖେଳୁନାହାନ୍ତି କିରେ
କିଏ
ଏରା ଦେଖୁନୁ
ଭେଣ୍ଡୁ ଘେରକା
ହୁଁ
ଦେଖିଆ ଏମିତି କିଛି ଦେଖା ହଉନି ହୁଁ ନା ମ ଖେଳୁନାହାନ୍ତି ଏରା ଖେଳୁ ନାହାନ୍ତି କୁଆଡେ ଆଇଛନ୍ତି କେଜାଣି?
ହୁଁ। ଆଚ୍ଛା ତାର ସେ ତାସତୁରେ କଥା ହେଇନ?
କାହା ସହିତ?
ହେଇ ଯଉ ଆମ ମାଷ୍ଟ୍ରାଣୀ।
ହିଏ ଆଜି କଲ କରିଥିଲା।
କଣ କହିଲ?
କରୁଥିଲା କରିଦବା ପାଇଁ ହେଇରା।
ତାର କେତେଟା ହେଇଛି କି?
ତାର ହେନ୍ତି ସାତଟା ଭଳିଆ ହେଇଥିଲା।
ହୁଁ ଉଁ।
ହୁଁ କରିନଥିଲା। ଏ ମୁଁ ତ ଅପାହଠି ଥିଲି କହିଲି ଏଠି ସାଉଣ୍ଡ ଫାଉଣ୍ଡ ହଉଛି ଏଇନେ କରିହବନି। ଘରକୁ ଗଲାଟୁ
ଆଜି କଣ କରୁଥିଲ?
ହୁଁ ଆଜି ସକାଳେ।
ହୁଁ।
ଶବ୍ଦ ହଉଛି। ଟୋଟାଲ କରିହେବନି। ସେ କହିଲା ହଉ କରିଦବ ହେଲାଠୁ ଗଲାଠୁ ଆଉ।
ହ
ତୁ ତା ସାଙ୍ଗ କିଏ ଗୁଟେ ଯେ ତାକୁ କଲ୍ କରିବି କୁଁ କହୁଥିଲା କଲ କରିବା ପାଇଁ।
ଉଁ ହୁଁ।
ଫାଲତୁ କାମ ଭଳିଆ ଏଇନରୁ ତତେ ଲାଗୁଛି।